ନମସ୍କାର
ଆଜ୍ଞା ବନ୍ଧୁ ପ୍ରଣାମ।
ଆଜ୍ଞା ପ୍ରଣାମ ବନ୍ଧୁ କୁହନ୍ତୁ ବନ୍ଧୁ।
କଣ କରୁଛନ୍ତି?
ହଁ ବନ୍ଧୁ ଆମେ ଆସିଛୁ ଟିକେ ବୁଲିବାକୁ ପଦାକୁ ଆଉ। ହଁ ବନ୍ଧୁ କଣ କରିବା ଆମର ଆଜି ଆଡେ ଟିକେ କୋହଲିଆ ପାଗ ଅଛି।
ଆଜ୍ଞା ଆଜ୍ଞା
ଆଉ ବନ୍ଧୁ ସକୁଶଳ ଅଛନ୍ତି?
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ତ ଭଗବାନଙ୍କ କୃପାରୁ ଆମେ ସକୁଶଳ ଅଛୁ ଆପଣ ବନ୍ଧୁ ଭଲରେ ଅଛନ୍ତି ତ?
ହଁ ବନ୍ଧୁ ମୁଁ ପୁରା ନିହାତି ଭଲ ଅଛି।
ଆଉ ବନ୍ଧୁ ଆପଣ ଆଜି କଣ? ଖାଇ ଖାଇବା ପିଇବା କଣ କରିଛନ୍ତି ଆପଣ ଆଜି?
ଆଉ ବନ୍ଧୁ ଆମର ହେଇଛି ଭାତ ଡାଲି, ସୋୟାବିିନ ତରକାରୀ, ଆମ୍ବ, ଆମ୍ବ ଖଟା ଏଇ ସବୁ ବନ୍ଧୁ ଆଉ।
ଆଜ୍ଞା ଆଜ୍ଞା ହଁ ବନ୍ଧୁ ଆପଣଙ୍କର ପରିବାରରେ ସମସ୍ତେ ଦେହ ଭଲ ଅଛି?
ହଁ ବନ୍ଧୁ ନିହାତି ସମସ୍ତେ ଭଲ ଅଛନ୍ତି ବନ୍ଧୁ ଆପଣଙ୍କର?
ଆଜ୍ଞା ଆଜ୍ଞା ମୋ ଆମ ପରିବାରରେ ମଧ୍ୟ ସମସ୍ତଙ୍କର ବହୁତ ଭଲରେ ଅଛି ଆଜ୍ଞା ଆଜ୍ଞା।
ଆଉ ବନ୍ଧୁ କହୁଥିଲେ କୁଆଡେ ଯାଇଥିଲେ ଆପଣ କହୁନାହାଁନ୍ତି ଆମକୁ କିଛି।
ଆଜ୍ଞା ଆଜ୍ଞା ଆମେ ଯାଇଛୁ ତାରିଣୀଙ୍କ ପାଖକୁ ସହ ପରିବାରଙ୍କ ସହିତ ଯାଇ ହଁ ତ ଆମେ ଆଜ୍ଞା ଆଜ୍ଞା। ଆମେ ଯାଇ ଥିଲୁ ମାଙ୍କ ପାଖକୁ ଦର୍ଶନ କଲୁ ବାହାରିଲୁ ଏଠି କହନ୍ତୁ ବାହାରିଲୁ କେତେବେଳେ କହିଲେ ପାଖାପାଖି ପାଞ୍ଚଟାରେ ବାହାରିଲୁ ଆମ ଘରଠାରୁ ତାରିଣୀ ଟା ଆକ୍ଚୁଆଲି ବହୁତ ଗୁଡିଏ ବାଟ। ହଁ ତ ସେଥିଲାଗି ଆମେ ପୁରା ପାଞ୍ଚଟା ଭୋର ପାଞ୍ଚଟାରୁ ବାହାରିଲୁ ଯାଇକି ସେଠୁ ପହଞ୍ଚୁ ପହଞ୍ଚୁ ଆମକୁ ମାନେ ମାନେ ଲାଗିଗଲା ପ୍ରାୟ ପ୍ରାୟ ଚାରି ଘଣ୍ଟା ପାଖାପାଖି
ଆଜ୍ଞା ବନ୍ଧୁ।
ଆଜ୍ଞା ତ ଆମେ ପାଞ୍ଚଟାରେ ଗଲୁ ପାଞ୍ଚଟାରୁ ଛଅଟା ଛଅଟାରୁ ସାତଟା ସାତଟା ଆଠଟା ଆଠଟାରୁ ନଅଟା ନଅଟାରେ ଯାଇକି ପହଞ୍ଚିଗଲୁ ଚାରି ଘଣ୍ଟା ପରେ ନଅଟାରେ ଯାଇ ପହଞ୍ଚିଗଲୁ ତାପରେ ପହଞ୍ଚିକି ଆଗେ ଗଲୁ ଠାକୁରଙ୍କୁ ଦର୍ଶନ କଲୁ ଅ ବନ୍ଧୁ ନଅଟା ବେଳକୁ ବି ଭିଡ ହେଇଯାଉଛି ବନ୍ଧୁ ମାନେ ଆମେ ଭାବିଥିଲୁ କି ନଅଟା ମାନେ ପୂର୍ବରୁ ପହଞ୍ଚିବୁ ଦେଖିଲା ବେଳକୁ ନଅଟାରେ ତ ପହଞ୍ଚିବି ନଅଟା ସାଢେ ନଅଟା ପାଖାପାଖି ହେଇଗଲା ବନ୍ଧୁ ତାପରେ ପୁଣି ନଅଟା ସାଢ଼େ ନଅଟାରେ ବି ବହୁତ ଗୁଡେ ଭିଡ ରହିଲା ଆମେ ଯାଇକି ଠାକୁରଙ୍କୁ ପ୍ରସାଦ ପାଇଁ ଭୋଗ ପାଇଁ ପ୍ରସାଦ କିଣିଲୁ ତାପରେ ଯୋଉ କଲୁ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଆମର ଶହେ ଆଠ ନଡିଆ ବି ଚଢ଼ା ହବାର ଥିଲା ସେଠି ସବୁ ବନ୍ଧୁ କେତେ ସାରା ସବୁ ନଡିଆ ଥୁଆ ହେଇ ସବୁ ଲୋକ ଚଢ଼ଉଛନ୍ତି ତ ବାଡ଼ା ହେଲା ନଡ଼ିଆ ତାପରେ ଆମେ ବନ୍ଧୁ ଠାକୁରଙ୍କୁ ଦର୍ଶ କଣ କରିବି ଭଲରେ ଭଲରେ ଆସିଲୁ ବାଟରେ ଖିଆ ଖି କଲୁ ତାପରେ ଆସିଲୁ
ଆଉ ବନ୍ଧୁ ସ କକୁଶଳ ଦର୍ଶନ ହେଲା ତ?
ଆଜ୍ଞା ଆଜ୍ଞା ବହୁତ ଭଲରେ ହେଇଗଲା ଦର୍ଶନ ଟା। ହଁ ମାଆଙ୍କ ଦୟାରୁ ଠିକଠାକ୍ ହେଲା
ମନ ପବିତ୍ର କରିକି ଗଲେ ପୁରା ସବୁ ଭଲ ହବ ସକୁଶଳ।
ବହୁତ ଭଲ ଲାଗିଲା ଆଉ କିନ୍ତୁ ମନ ପବିତ୍ର ହେଇଗଲା।
ହଁ ସେଠି ତ ମାଙ୍କ ପାଖରେ ବନ୍ଧୁ ମାଙ୍କ ପାଖରେ ତ ସବୁ ମନ ପବିତ୍ର ରଖିକି ଗଲେ ସବୁ ସବୁ ଭଲ ହବ ଆଉ।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା। ଆଉ ବନ୍ଧୁ ଆପଣ କୁଆଡେ ବୁଲାବୁଲି କରିବାକୁ ଯିବେ ନା ଯାଇଛନ୍ତି।
ନା ବନ୍ଧୁ ଆମେ ଏଠି କି ଯାଇନୁ ଏବେ କୁଆଡେ ଆମେ ଘରେ ଅଛୁ ଖରା ଯୋଉ ତାପମାତ୍ରା ଅଧିକା ହଉଛି ଆଉ କଣ କରିବା ବନ୍ଧୁ।
ଆଚ୍ଛା। ଆ ବନ୍ଧୁ ଆପଣଙ୍କର କଣ କାଲି ଆପଣଙ୍କ କଣ?
ନା ବନ୍ଧୁ କୁଆଡେ କଣ ଆଉ ଆପଣ କଣ କରୁଥିଲେ ସକାଳୁ ଆଜି ବନ୍ଧୁ।
ସକାଳୁ ଉଠିକି ତାକୁ କଢା କଢ଼ି କରିକି ଗାଧେଇ ପଡିକି ତାପରେ ଠାକୁରଙ୍କୁ ଦର୍ଶନ କରିକି ଖାଇଥିଲି ଆଜି ରୁଟି ଭଜା ସୋ ଆପଣ କଣ କଣ
ର ରୁଟି ଆଉ ଆଳୁ କଷା ଖାଇଥିଲି ଆଉ।
ହଁ ପା। ହଁ ବନ୍ଧୁ ଆପଣ କଣ ଅଛି? କଣ ସକାଳେ କଲ କରଥି
ସକାଳେ କଣ କଲୁ ଆମ ନିତ୍ୟକର୍ମ ସାରିଲୁ, ଦୌଡା ଦୌଡି କଲୁ, ବାସି ପାଣି ଟିକେ ପିଇଲୁ, ଗାଧୁଆ ଗାଧୁ କରିକି ଆମ ପାଠରେ ଲାଗିଲୁ, ପଢାରେ ପାଠ ପଢା ପଢିରେ ଏଇ ସବୁ ବନ୍ଧୁ କଥା ଆଉ
କଣ କଣ ସବୁଦେଲେ ମଧ୍ୟ କଣ କଣ ସରିଲାଣି ପାଠ ପଢ଼ା।
ଏଇ ଚାଲିଛି ଆଉ ଆଉ କଣ କହିବି ସମସ୍ତେ ତ ପଢନ୍ତି ଆଉ କୁହନ୍ତିନି କେହି କାହାକୁ। ଜାଣିଥିବେ ଆପଣ।
ହଁ ହଁ ବନ୍ଧୁ କଣ ଯୋଉ ଯୋଉ
ବନ୍ଧୁ ଆପଣ ଟିକେ କୁହନ୍ତୁ ଆଉ କଣ କହୁଚନ୍ତି ଭଲସେ
ମୁଁ କହିଲି ବନ୍ଧୁ ଆପଣଙ୍କ ଘରେ ପରିବା ଫରିବା ଲାଗିଛି ନା।
ହଁ ବନ୍ଧୁ ସେଇ ଭଳିଆ ଆଉ ପଞ୍ଚା ସବୁ ହୁଏ ଆଉ।
ଆଜ୍ଞା ଆଉ ଏଥରକ ଗ୍ରୀଷ୍ମ ରିତୁ ତ ଆମ୍ବ ଫାମ୍ବ ତ ହେଇଥିବ ବୋହୁ।
ହଁ ବୋହୁତ ହେଇଛି ଆମ୍ୱ। ବନ୍ଧୁ ହଁ ପଣ ସ ବି ବୋହୁତ ହେଇଚି ବନ୍ଧୁ।
ଆଜ୍ଞା ଆଉ ମାନେ କଣ କଣ ପରିବା
ଆଉ ଘରେ ସବୁ ଶକୁଶଳ ଛନ୍ତି ତ।
ଆଜ୍ଞା ଆଜ୍ଞା ଆଜ୍ଞା ଘରେ ସମସ୍ତେ ବୋହୁତ ଭଲରେ ଅଛନ୍ତି।
ଆଉ ବନ୍ଧୁ ସମସ୍ତଙ୍କ ଦେହ ପା ଭଲ।
ଏମ୍ବୁ ବନ୍ଧୁ ଜାଣିଚନ୍ତି।
ହଁ କୁହନ୍ତୁ।
ମୋ ପଠିରେ ପୁରିକି ଥିଲା ମଝିରେ
ହୋ ହୋ।
ହ ଘରେ ଆମର ଗୋଟେ ବ୍ୟାଗ ଥିଲା, ତ ସେଟା ଏମିତି ଟଙ୍ଗା ହେଇଥିଲା, ସେ ତାକୁ ବାଡିରେ ଆଙ୍କୁରି ଆଣିକି ତ ଆମ ଝରକା ପାଖରୁ ନେଇକି
କଣ ବନ୍ଧୁ ସେଥିରେ ଥିଲା।
ବ ସେ କିଛି ନଥିଲା ତ ମାନେ ଥିଲା ଗୋଟେ ମାନେ ମୋ ସାନ ଖୁଡୀ ଙ୍କର ଗୋଟେ ଗୀନ କାର୍ଡ ଟେ ଥିଲା ତା ଭିତରେ। ଯାହା ହୋଉ ସେମାନେ ଆଉ ଦେଖି ନାହାନ୍ତି ବ ମାନେ ସେମାନେ ଥି ମାନେ ଭାବିଚନ୍ତି କି ମାନେ ଗୋଟେ କଳା କଳା ଦେଖା ହୋଇଚି ଉପରେ ଗୋଟେ ତାର ଗୋଟେ ଇ ହେଇଥିଲା ତାର ଯୋଉ ପ୍ୟାକ ହେଇଥିଲା ତ ତ ସେଥିଲାଗି ସେମାନେ ଆଉ ଜାଣିପାରିଲେନି ଫୋପାଡ଼ି ଦେଇକି ପଳେଇଚନ୍ତି। ନହେଲେ ବନ୍ଧୁ ତ ଏଇଆ। ବନ୍ଧୁ ତାପରେ କଣ ହେଇଥିଲା ସେଇ ଦିନ ପୁଣି ବନ୍ଧୁ ଚାରିଟା ଜାଗାରେ ଚୋରି ହେଇଚି। ଆମ ଘର ପାଖରେ ଜାଣଙ୍କ ଘରେ ତା ତାଙ୍କର ବି ଚୋରି ହେଇଚି ଆମ ଘର ଠାରୁ ଟିକେ ଦୂର ତାଙ୍କର ବି ଚୋରି ହେଇଚି ଆଉ ଜଣ ଘରେ ମାନେ ଚାରି ପାଞ୍ଚ ଜାଗା ସେମାନେ ଚୋରି କରିଚନ୍ତି। ଆଉ ଜଣଙ୍କ ଘରେ ସବୁ ତାଙ୍କ ଘରେ ଆଜ୍ଞା ଆଜ୍ଞା ତାଙ୍କ ଘରେ ପୁଣି ସିଏ ଆଜ୍ଞା ଆଜ୍ଞା ତାଙ୍କ ଘରେ ହୁହନ୍ତୁ ନୁହନ୍ତୁ ଆମ ଘରୁ ମିନିମମ୍ ଯାଇ ଛି ବୋଧେ ଚାରିଟା ଭଡ଼ା ମୋବାଇଲ ଆଜ୍ଞା ଆଜ୍ଞା ପ୍ରାୟତଃ ମାନେ ଚାରୋଟି ମୋ ମୋବାଇଲ ପଳେଇଲାଣି ମାନେ
ବନ୍ଧୁ ଦେଖି ରଖିକି ଟିକେ ଚଳନ୍ତୁ। ଆଉ ମୋବାଇଲକୁୁ ରଖନ୍ତୁ ଭିତରେ। ତଳେ ଘରେ ଶୋଇଲା ବେଳେ ନହେଲେ ଟେବୁଲ ଉପରେ ଘର ଭିତରେ ଯୋଉ ଥିବ ପାଇବନି ଯେମିତି ହାତ ଗରମ ଦିନ ନା ଖୋଲା କରିକି ଝର ଥଉଥିବେ ଝରକା ଉପରେ ମୋବାଇଲ ଫୋବାଇଲ ଥୋଇବେନି ବୁଝିଲେ ବନ୍ଧୁ ଟିକେ ଦେଖି
ଆଜ୍ଞା ଦି ତିନ ଚାରି ବର୍ଷ। ପୂର୍ବରୁ ଏତେ ଚୋରି ହଉଥିଲା ବନ୍ଧୁ ସେବେଠାରୁ ତ ମାନେ ଆମ ଗାଁ ରେ ଚୋରି ହିଁ ଲାଗିଛି ଆଉ କଣ କହିବି ମାନେ ଏତେ ଚୋରି ହେଉଛି ବନ୍ଧୁ ଆମେ ମାନେ ମାନେ ଲାଷ୍ଟ କୁ ମୋବାଇଲ ଲୋକ ଆମେ ଖଟ ତଳେ ଥୋଇକି ଶୋଉଚୁ ବନ୍ଧୁ ଏଇଭଳିଆ ଦିନ ପଳିଆଇଲା।
ହଉ ହଉ କଣ ଟିକେ ଦେଖି ରଖି ଚଳିବେ ଆଉ ନହେଲେ ସବୁ ଜିନିଷ ଅଛି ନା ବନ୍ଧୁ ଆମର ଚୋରି ନାହିଁ ଆମର ତ ଏପଟେ ଚୋରି କଲେ ମାଡ ଯୋଉ ହବ ଧରା ପଡିବେ ଲାଇଟ ଫାଇଟ ସବୁଆଡେ ଆଉ କଣ କହିବି ଆପଣଙ୍କ ସେପଟେ ଲାଇଟ୍ ଫେର ନଥିବ ଟିକେ ଇଏ ଥିବ ସେଥିପାଇଁ
ମାନେ ଥାଏ କିନ୍ତୁ କେହି ଲଗାନ୍ତିନି କିନ୍ତୁ ଏବେ ପୁରା ମାନେ ଏବେ ପୁରା ଇଏ କରିଥାନ୍ତି ତାପରେ ବି ବନ୍ଧୁ କଣ କହିଲେ କହିଲ ମାନେ ସମସ୍ତେ ରା ଟିକେ ଶୋଇବେ ଆଉ କଣ କିଏ ମାନେ ଏମିତି ଏ ଆପଣଙ୍କର କଣ ମାନେ ଟିକେ
ହେଇଯାଉଛି ଆପଣଙ୍କ ବଜାର ଉପରେ ଘର ଟା ନା ତ ସମସ୍ତେ ସବୁବେଳେ ଶୋଇ କହିବେ ବୋଲି କିଛି ମାନେ ନଥାଏ।
ଆମର ସଚେତନ ଥାଆନ୍ତି।
ଆଜ୍ଞା ଆମ ମାନେ ଏପଟରେ ତ ଜାଣିଛ ଆଜ୍ଞା ଆମ ଏପଟରେ ତ ଜାଣିଛନ୍ତି ଏଟା ଆଁ ଟା ତ ଅଛି ସମସ୍ତେ ତ ଶୋଇବେ ନା ରାତିରେ ଆଜ୍ଞା ତ ରାତିରେ ଶୋଇବେ ନା ତ ସେଥିଲାଗି ଆଉ କିଏ ଜଗିକି ବସିଥିବ।
ଠିକ କହିଲେ ଆଜ୍ଞା ଆଜ୍ଞା ବନ୍ଧୁ।
ଆଜ୍ଞା ବନ୍ଧୁ
ଏଇ ସବୁ କଥା ଆଉ ବନ୍ଧୁ ଆଉ କରିବା? ଟିକେ ଦେ ଦେଖି ରଖିକି ଚଳୁଥିବେ ଆଉ ଦେହର ଯତ୍ନ ନଉଥିବେ ଆଉ କବାଟ ଫବାଟ ଦେଇକି ଶୋଉ- ଠିକ ସେ ଯେମିତି ଚୋର ଫୋର ନ ପଶିବେ ଆଉ ମାଙ୍କୁ ଟିକେ କହୁଥିବେ ଦେଖି ଦାଖି ରାତିରେ ଉଠୁଥିବେ ଯଦି ଡାକିକି ଉଠିବେ ଏକା ଉଠିବେନି ଏଇ ସବୁ କଥା ଆଉ ବନ୍ଧୁ
କଣ କରିବା ଆଉ ଆଉ କଣ କରିପାରିବା ଆଉ ଆମେ ଆଉ ତାଙ୍କର ତ କି କିଛି କରିପାରିବାନି ନା କାହିଁକି ନା ସ ସେମାନେ ସବୁ ତାଙ୍କର ପ୍ରକୃତି ହିଁ ସେଇଆା ଆଉ ଆଜ୍ଞା ହଉ ବନ୍ଧୁ ରଖୁଛି ପରେ କଲ କରିବି ଆଉ ବନ୍ଧୁ।
କଣ କହୁଛନ୍ତି?
ନାଇଁ ବନ୍ଧୁ କଣ କହିବି ଘରେ ଟିକେ ଡାକିଲେନି ମୁଁ ଟିକେ ରଖୁଛି ପରେ କଲ୍ କରିବି।
ହଉ ବନ୍ଧୁ ଠିକ ଅଛି ନମସ୍କାର ବନ୍ଧୁ ପ୍ରଣାମ ଆଜ୍ଞା ବନ୍ଧୁ।